ହଁ।
ହଁ।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
ଏଇଠି ବା ହେଇ ବସିଛି ପୁଣି ବର୍ଷା ଆସିଲାଣି।
ହଁ ହଁ, ବର୍ଷା ହେଇଥିବି ଯଦି ପରେ ବର୍ଷା ହେଲା ସେଇ ତିନିଟା ପାଖାପାଖି ବର୍ଷା ହେଇଥିଲା। ଏବେ କମି ଯାଇଛି।
ହୁଁ ହୁଁ ନା ପୁଣି କଳାହାଣ୍ଡିଆ ମେଘ ହେଇ ଆସିଲାଣି।
ଡ୍ୟୁଟି ଗଲା ବେଳକୁ ବର୍ଷା ହଉଥିଲେ ଭାରି ବିରକ୍ତ ଲାଗୁଥିବ ନାଇଁ? ଯୋଉଠି ଯିବାକୁ ଇଚ୍ଛା ହଉନଥିବ।
କାଲି ପୁରା ବା ଭିଜି ଯାଇଛି କଉଛି। ଗୋଡ଼ ଆଡୁ ଅଧା ଓଦା ଆଉ ଯୋଉ ରେନିକୋଟ୍ ଟା ଟିକେ ଚିରି ଯାଇଥିଲା ଯେ ସେଥିରେ ବି ବର୍ଷା।
ହୁଁ, ହୁଁ।
ଆଜି ଏବେ ବସିକି ରେନିକୋଟକୁ ସିଲେଇ କରିଦେଲି।
ହଁ ସେଇଟା କୋଉ ଯୋଉ ଛୁଞ୍ଚିରେ କଲାବେଳକୁ ହେରା କଣା ହେଇଯିବନି ହେଇଗୁରା।
ସିଲେଇ ତ କରିଦେଲି ମୋର ରହିଲା।
ଅ, ହଁ।
ଏବେ ଅଂଶୁ ଭାଇନା ଦି ଜଣଙ୍କର ଦିଟା ରେନିକୋଟ ଦରକାର।
ହୁଁ, ହୁଁଁ।
ଅ ଆଁ ଦିଟା ରେନିକୋଟ ଦରକାର ପୁଣି ମୋର ଉଁ ପଇସା ନାଇଁ ମୁଁ କହଲି ହଉ। ରେନକୋଟ ମୋର ଟା ମୁଁ ଏଇ ବର୍ଷା ଟା ହେଲା ବୋଲି ସିନା ଆଉ ନହେଲେ ଗୋଟେ କିଲୋମିଟର ତ ପାଖ ଟା ସାଙ୍ଗେ ସାଙ୍ଗେ କଣ କହିଲୁ ଯୋଉ ପଳେଇ ଯିବି ପାଞ୍ଚ ମିନିଟ୍ ରେ। ବର୍ଷା ଛାଡ଼ିିଲେ।
ହଁ।
ଆଉ ବର୍ଷା ଟା ଠିକ୍ ଟାଇମ୍ ରେ କାଲି ପା କହୁଛି ପୁରା ନଅ ପଇଁଚାଳିଶ ରେ ମୁଁ ବାହାରିକି ଯାଇଛି ଘରୁ।
ହଁ, ହଁ ଆଉ ଦିପହରେ କଣ ମାଛ ବେସର?
ମାଛ ବେସର ଭାତ, କାକୁଡ଼ି, ଟମାଟୋ, କାକୁଡ଼ି, ସାଲାଡ଼ ଆଉ।
ହଁ, ହଁ ଆଉ ରାତିରେ?
ରାତିରେ ମାଛ ଭଜା ଆହୁରି ଅଛି।
ହୁଁ।
ଯଦି ପଖାଳ ଖାଇବେ ଦି ଜଣ ଖାଇବେ ଯଦି ସଜ ପଖାଳ, ଭାତ, ମାଛ ଭଜା
ମୁଁ ଆଉ ଟିକେ କଣ ଭଜା ଫଜା କରିଦେବି ଯଦି ଖାଇବେ।
ହୁଁ।
ଆଉ କାଲି ତ ଶନିବାରେ ଖାଇବେନି ଆଉ ଯଦି ସେମିତି କରିବେ ମାଛ ଭଜା ଖାଇବେ ଖାଇବେ ଯାହା କରିବେ କରିବେ ରୁଟି କରିବି ଅଧିକ କି ଆଉ।
ହେ ଡେଲି ଡେଲି ରୁଟି କରିବାକୁ ଟିକେ ଇଚ୍ଛା ହଉନି ଜାଣିଛୁ।
ଏ ପିଠଉ ଟିକେ ବାଟି ଦଉନୁ।
ଉଁ ନାହିଁ ବିରି ଅରୁଆ ଚାଉଳ କିଛି ନାହିଁ।
ଅ ହିଁ।
ମୁଁ ଆଣନି କିଛି ଆଉ ଦି ତିନି ଦିନି ଦେଖିଆ
ହ ହ। ଏଇ ନାଇଟ୍ ଡିଉଟି ଟାଇମ୍ ରେ ଟିକେ କରିଦବୁ ପିଠଉ ଟିକେ କରିକି ରଖିଦବୁ ଯେ ହେଲେ ଚଟଣି କରିକି ରଖିଦବୁ ହଁ ଚଟଣି କରିକି ରଖିଦବୁ ଭାଇନା ଆଉ ଯୋଉ ଚ ଚକୁଳି ବି ଯଦି କରିପାରିବେ କରିପାରିବେ ନହେଲେ ବି ଇଟିଲିଟା ତ ବହୁତ ଇଯି ହବ ଆହୁରି ବସେଇ ଦେବେ ବଢିଆ ଆରାମ ସେ ସେ ତାର ହବ ହଁ ଦେଇଦେବେ ତାକୁ ଚଟନୀ ଆଉ ଇଟଲି ଦେଇଦେବେ। ହେ ଅ ଖାଇଦବ। ଭଲ ଲାଗିବ ସେଇ ଚଟଣି ଟା ଭଲ ଲାଗୁଥିଲା?
ହଁ, ହଁ।
ଆଉ ଗୋଟେ ଦହି ପକେଇକି କରନ୍ତି।
ନାଇଁ ଏଇଥିରେ ଆଉ ଗୋଟେ ଟମାଟ ପକେଇକି କରନ୍ତି ସେଇଟା ବି ବେଶୀ ଭଲ ସେଟା ବି ଭଲ ଲାଗେ। ଡ଼ାଲ୍ ମୁଁ ବି ଖାଲି ଟମାଟୋ ପକେଇଥାନ୍ତି ଭାବୁଥିଲି ଗୋଟେ ଟମାଟୋକୁ ଦି ଫାଳ କରି ଭାଜି ଦେଇଥାନ୍ତୁ ଟିକେ ତେଲରେ।
ହଁ।
ପକେଇଥାନ୍ତି। ବର୍ଷା ହବାକୁ ଏପଟେ ଟାଣି ପକା ସେପଟେ ଟାଣି ପକା। ସେଇଥିଲାଗି କାଲି ଟମାଟୋ ଭାଜି ପାଇଲାନି।
ଚଟ୍ଣି ମୋର ଭାରି ମନ ହେଲାଣି ପିଠା ସାଙ୍ଗେ ଟିକେ ଚଟ୍ ହେ ଭାଇ କେମିତି କୋଉ ପ୍ରକାର ଚଟଣି କଲେ ଭଲ ଲାଗିବ ବୋଲି
ତୁ ମୋବାଇଲରେ ଦେଖନୁ।
ଏ ଦେଖିବି ଏଥର ୟୁଟ୍ୟୁବରେ ଦେଖିବି କୋଉ ପ୍ରକାର ଚଟଣିଟା ଭଲ ଲାଗୁଛି।
ହଁ। କେତେ ଭେରାଇଟି ଚଟ୍ଣି ଅଛି ପୁଦିନା ଚଟ୍ଣି ଧନିଆ ଚଟ୍ଣି ନଡ଼ିଆ ଚଟ୍ଣି ତା ବୁଟ ଡାଲି ଚଟ୍ଣି। ବାଦାମ ଚଟ୍ଣି ଟମାଟୋ ଚଟନୀ କେତେ ପ୍ରକାର ଚଟଣିୀ ଅଛି ଆଉ।
ହଁ ହଁ।
ହେଇଲୋ, ବର୍ଷା କମିଗଲା ନା? ବର୍ଷା ହେଲା ବୋଲି ପଳେଇ ଆଇଲେଣି।
ହଁ ହଁ, ଆଉ କଣ କ? ରାତିିକି କଣ ଭଜା ଭଜି କଣ କରିବୁ?
ରାତିକି ପୋଟଳ ଅଛି, ଭେଣ୍ଡି ଅଛି, ବାଇଗଣ କଣ ଗୋଟେ ଭାଜିବା ଆଉ?
ଅଁ ହଁ। ଆଉ କଣ କହ?
ଆଉ କଣ?
ବୋଉ ଚା କରି ସାଇଲେଣି। ମୁଁ ପିଉଛି ବିି ଚା। ପିଇଲିଣି।
ଉଁ ହୁଁ।
ଅହଃ। ଆଉ ଏ ଦଶହରାକୁ ଆସିଲେ ଲୋ। ଏଟା ତ ଏଠି କିଛି ଦଶହରା ନାହିଁ, ହଉନି ଲୋ।
ଛୁଟି ନ ହେଲେ ଯୋଉ କଣ କହିଲୁ, ଅଲଗା ଯୋଉ ଏଥିରେ କୁମାର ପୂର୍ଣ୍ଣମୀ ଟାଇମରେ
ହଁ।
ଖୋଲି ଯାଉଛି। ସ୍କୁଲ ଖୋଲି ଯାଉଛି। ସେଇଥିଲାଗି।
ହଁ ହଁ।
ହଁ।
ନାଇଁ।
ହଁ ହଁ।
ଭଲ ଲାଗିବ। ହୁଁ। ସେଥିରେ ଟିକେ ପଳେଇବା ହେଇ ମାର୍କେଟ ଆଉ।
ହଁ। ସ୍କୁୁଲ ଖୋଲି ଯାଉଚିନା। ଅଷ୍ଟମ ଶ୍ରେଣୀ ହେଇଗଲାଣି।
ହଁ ହଁ ହଁ। ମନ ଦେଇ କି ପଢୁଛି ତୋ ପୁଅ।
ପଢୁଛି ତ କେତେବେଳେ ଖାଲି ପ୍ଲସ୍ ମାଇନସକୁ ସବୁ ମାଇନସ୍ ନାମ୍ ମାଇନସ୍ ମାଇନସ୍ ପ୍ଲସ୍ ହବା କଥା, ତାକୁ ମାଇନସ୍ ଲେଖିଥିବେ।
ହଁ ହଁ ନାଇ ଟିକେ ତରବରିଆ ହେଇକି ଦେଇ ଦେଇଥିବେ ଆଉ କଣ।
ହୁଁ ଟିକେ ବଡ ଟଗର ଫୁଟୁଛି।
ନା ଲୋ ବଡଟଗର ଗଛ ଏଇ ବୋଉ ଗୋଟେ ଆଣିକି ଡାଳଟେ ଲଗେଇଛନ୍ତି ଯେ ବଞ୍ଚିଛି ଆଉ ଛୋଟିଆ ଟିଏ ପୁରା ବଞ୍ଚି ଯାଇଛି କିନ୍ତୁ ଫୁଟିବ କୋଉଠୁ ଏଇନେ।
ହଁ ହଁ ହଁ ହଁ ନାଇଁ ଏ ଟଗର ଅଛି ବଡ ଟଗର ବଡ ବଡ କଢ ହଉଛି ହେଲା ବଡ ବଡ
ହଁ ସେଟା ଆଣିଛନ୍ତି ଗୋଟେ ଛୋଟଟେ ହେଇଛି। ବଞ୍ଚି ଯାଇଛି ମୁଁ ତାକୁ ଏଆ କହୁଥିଲି ନାଇଟି ନାଇନ୍ ଷ୍ଟୋର ରୁ ହଁ।
ପନ୍ଦର ଟା ଫୁଲ ହେଇଗଲେ ଏକା ଠାକୁର ଫୁଲ ହେଲା।
ହଁ ହଁ।
ପୁ ବୋଉ ମତେ ଗୋଟେ ଦେଇଥିଲେ ଏ ଯୋଉ ମାନେ ଗୁଫାଟଗର ଗୁଫାଟା ଦେଇଥିଲେ କହିଲେ ସେ ତିନି ଜାଗା ଚାଲେବା ପୋତା ହେଇ ଉଠା ହେଇ ପୋତା ହେଇ ଉଠା ହେଇ ସେଇଟା ବଞ୍ଚିଛି। ଆଉ ଗୋଟେ ଆମ ମାଉସୀ ଜଣେ ତା ପାଖରୁ ଆଣିଥିଲି ଗୋଟେ ଗୁଫାଟଗର ହେଲା। ଦିଟା ଗଛ ପାଖାପାଖି ଲଗେଇ ଦେଇଛି ଦିଟା ଯାଙ୍କ ଗଛ ବଞ୍ଚିଛି।
ହଁ।
ଆ ତା ଦେହରେ ବି ଫୁଲ ହଉଛି। ମାନେ ଏଇଭଳିଆ ବଡ ଟଗର ଭଳିଆ ବଡ ବଡ ହେଲା। ଯେମିତି ଅପରାଜିତା ସାତପତିିରିଆ ଥାକ ଥାକ।
ହଁ ହଁ।
ସେଇଭଳିଆ ଏଇଟା ଥାକ ଥାକ ମାନେ ଡ ଟଗରଟା ବଡଟା ଥାକ ଥାକ।
ଅ ହ। ଭି ଆଇଟା ହେଲେ ବଞ୍ଚି ଯାଉ ମୁଁ ତ ତାଙ୍କୁ କହୁଥିଲି ତ ନାଇନଟି ନାଇନ ଷ୍ଟୋରରୁ ଆଣିଲେ ଯୋଉ କୁଣ୍ଡ ଦିଟା ଆ ଲଗେଇଦବା ଗୋଟେ ହେଇ ଯୋଉ ଟଗର।
ହୁଁ।
ହୁଁ। ଆଉ ମନ୍ଦାର ଗଛ ଗୋଟେ ଆଣିକି ଆଉ ଗୋଟେ ମନ୍ଦାର ଆଣିକି ଲଗେଇବାକୁ ମୋର ଭାରି ମନ।
ହୁଁ।
ପୁରା ଯୋଉ ଲାଲ ମନ୍ଦାରଟା ଯୋଉଟା ପୁରା ଲାଲ ଗାଢ ଲାଲ ମନ୍ଦାର ଟା ସେଇଟା ନାଇଁ ନା।
ହୁଁ ହୁଁ।
ସେଇଟା ଟିକେ ଲାଲ ମନ୍ଦାର ଦିଏ ମାଆଙ୍କୁ। ଦେଲେ ଭଲ ଟିକେ ଦବା କଥା ଆଉ।
ବାସ୍ନା ପୁରା ବଢିଆ ମଲ୍ଲୀ ଫୁଲ ଭଳିଆ।
ହଁ ହଁ। ତୁ ଯାଇଥିଲୁ ସେ କଣ କହିଲୁ ତାରିଣୀ ଫଟୋ ରଖିଛୁ ନା ଲୋ।
ହୁଁ ହୁଁ।
ଆଣିଚୁ ତୁ ଯାଇଥିଲୁ ତାରିଣୀ?
ନା ନା ମୁଁ ଯାଇଥିଲି ଯୋଉଠୁ ଆଣିନି ମତେ ଏଇ କି ମୋ ଆମ ପାଖରେ ଗୋଟେ ରହୁନଥିଲା ନା ଗୋଟେ ଷ୍ଟାଫ ଟେ ମୋର ସାଙ୍ଗଟେ। ତାଙ୍କ ଘର କେଉଁଝର। ତାଙ୍କ ଘର କେଉଁଝର ସିଏ ତା ବାପା ଯାଇଥିଲେ ଯେ ଏ ଗାଁକୁ ଯାଇଥିଲେ ଆଣି ଦେଇଥିଲେ।
ହଁ।
ବୋଉ ଥିଲା।
ଓହୋ।
ଛୋଟିଆ ଫଟଟିଏ ଆଣି ଦେଇଥିଲେ ରଖିଛି।
ହଁ ମୋର ଭାରି ମନ ଗଲେ ମୁଁ ତାରିଣୀ କେବେ ଗଲେ ଆଣିବି। ମୁଁ ଯୋଉ ମାଆଙ୍କର ଫଟ ଗୋଟେ ଆଣିକି ରଖିବି ବୋଲି। କେବେ ତ ଡୋରି ଲାଗୁନି ଆଉ ତୁ ଆଗରୁ କେବେ ଯାଇନଥିଲୁ ତୁ ଛୁଆ ଏଳେ।
ସେ ନାଇଁ ମୁଁ ଫାଷ୍ଟ ଗଲି।
ଏଇଟା ଫାଷ୍ଟ ଗଲୁ ନାଇଁ? ତୋ ଜୀବନରେ ଏଇଟା ଫାଷ୍ଟ ଗଲୁ।
ହଁ ହଁ ଜୀବନରେ ମୁଁ ଫାଷ୍ଟ ଗଲି ହଁ ଲୋ।
ଆଉ ଯା ଯାଇନ ଥିଲୁ ନା ଆଗରୁ ହଁ ହଁ ଆଉ କେବେ ତୁ ଗଲୁ। ମୁଁ ତ ଯାଇଥିଲି ଯେ କୋଉ ଛୁଆ ଦିନେ ମୋର କିଛି ମନେ ନାହିଁ ଖାଲି ଯାହା ଯାଇଥିଲି ବୋଲି ଜାଣିଛି।
ଓହୋ।
କିଛି ମନେ ନାହିଁ ଭାରି ଯିବାକୁ ମନଥରେ। ମୁଁ କହିଲି କେବେ ଗଲେ ଆଣିବି ଫଟ ଖଣ୍ଡେ ଯାଇକି ଆସିବି।
ହଉ। ଆଉ ବଢିଆ କି ଦର୍ଶନ ବି କରିବୁ ମାଙ୍କୁ ବଢିଆ ଦର୍ଶନ।
ସେଠି କଣ ଏତେ ଭିଡ ନାହିଁ।
ଭିଡ ଅଛି ପ୍ରବଳ ଫାଙ୍କାଟା ପୁରା ମାନେ ଚାରିପଟ ଫାଙ୍କା ମାନେ ଗମ୍ଭୀରା ଭିତରେ ନାହାନ୍ତି। ହେଲା ବଢିଆ ଦର୍ଶନ ଯେ ଯେତେ ମନ ଇଚ୍ଛା ଆଖି ପୁରେଇକି ଦେଖିବୁ।
ଅଁ ହଁ। ହଁ ଆମେ ଯୋଉ ମଙ୍ଗଳା ବି ଯାଇଥିଲେ ବଢିଆ ଦର୍ଶନ କରିନଥିଲେ। ପୁରା ପାଖରେ ଯାଇକି ମାଙ୍କର ପୁରା ପାଖରେ ମତେ ମନେ ମନ ଏତେ ଖୁସି ହେଇଗଲା ଯେ କହନି ମାନେ ଯେତେବେଳେ ମନେ ପଡେ ବି ମାନେ ସେ ଦର୍ଶନ ତା ମତେ ଭାଇ ଖୁସି ଲାଗେ। ମନେ ହୁଏ ଆଉ ଥରେ ଯେମିତି ପଳାନ୍ତିକି ଏଇନେ। ଆଉ ଟିକେ ଦେଖିକି ଆସନ୍ତି ବାହାରିବେ ମନ ପୁରି ଯିବ ପୁରା। ଦେଖିଲି ମୁଁ ଏଇ ମଙ୍ଗଳାଙ୍କୁ ଦେଖିକି ଭାରି ଖୁସି ଲାଗିଥିଲା ଯା ହଉ। ହଁ ଅଛନ୍ତି ପାଇଁ ଯାଇ ମଣିଷ ଟିକେ ଦେଖିପାଇଲା।
ହଁ।
ନହେଲେ କୋଉ ଦେଖି ପାରିଥାନ୍ତା ଯେ। ଆଉ ତ କେବେ ଯାଇନି ତାରିଣୀ କେବେ ଦେଖିବା କେବେ। ତାଙ୍କର ହେ ଚିନୁ ଘରୁ ତାଙ୍କ ପାଖ ବାଇକରେ ପଳଉଛନ୍ତି ପାଖ କଣ ହଁ ତଥାପି ଶହେ କିଲୋମିଟର।
ହଁ ହଁ
ତଥାପି ବି ଗୋଟେ ଦିନ ଯାଇକି ବି ସେମାନେ ପଳେଇ ଆସି ପାରୁଚନ୍ତି ଆଉ।
କଲ୍ କର ମତେ। ଏଇ ପାଖରେ ଘର ପାଖରେ ମନ୍ଦିର ପୋତୁଚନ୍ତି ଯୋଉ ଯୋଉ ଡୋରି ନ ଲଗି ସେ ଯାଇ ଠାକୁରଙ୍କ ଆଦେଶ ନହେଲେ
ହଁ ହଁ ନା ଯେତେ ପାଖରେ ହେଲେ ବି ଡୋରି ନ ଲାଗିଲେ ଯାଇହବନି ନା।
ଇନ୍ ଡାଇରେକ୍ଟ।
ଯେତେ ପାଖରେ ଥା ହଁ ହୁଁ ହୁଁ
ତାଙ୍କ ଇଚ୍ଛା ନହେଲେ କେହି ଯାଇପାରିବେନି କୁଆଡ଼େ।
ହୁଁ। ଏବେ ତ କେଡେ ଜୋର ଅଣସର ଗୁଳୁଗୁଳି ହଉଛି କହିଲୁ। ଯେତେ ବର୍ଷ
ପ୍ରବଳ ମାନେ ଏତେ ବର୍ଷା ହେଇକି ଶିତ ଲାଗିବା କଥା ସେଇଟା ଠାକୁରଙ୍କର ଠାକୁର ଅଛନ୍ତି ଏଇଭଳିଆ ନା ଆଉ ଭଗବାନ ଅଛନ୍ତି ବୋଲି ସବୁ।
ହଁ।